ହ୍ୟାଲୋ ହାଲୋ
ହାଲୋ
ହଁ, କଣ କରୁଚନ୍ତି?
ଏଇଠି ବସିଥିଲି ଆପଣ?
ଆଁ ଏଇଠି ବସିଛୁ, ଆଉ କଣ କରିିବୁ, ମୁଁ ଶୋଇକି ଉଠିଲୁଣି। ଆଉ ଏଠି ବସିଛୁ ଆଉ।
ଆଉ
ଆଉ କଣ ହଁ ଆମର ଖାଇ ଦିଅନ୍ତି ଶୀଘ୍ର ତ ଖାଇ
ହଁ।
ହୁଁ ତମେ ଖାଇସାରିଲଣି? ଆମର ଆଜି ହେଇଥିଲା ପା ଆମର ଆଜି ହେଇଥିଲା ମାଛ ତରକାରୀ ଆଉ କନ୍ତି ଯୋଉ ମସୁର ଜହ୍ନି ଆଳୁ ତରକାରୀ
ହଁ।
ଗୋଟା କଲରା ଭଜା ଗୋଟା ପୋଟଳ ଭଜା ଆଉ ସୋଲା ତର କରିି ଚଣା ତରକାରୀ କାଲି ରାତିରେ କରିଥିଲ ହୁଁ। ଆମର ବା ବାପା ଖାଇବେନି ଆଇଁଶ ଆଉ ଆମେ ସବୁ ଖାଇବୁ ଆମିଷ। ବାପାଙ୍କ ନାଇଁ ଯାହାହଲେ ବି ଦି ତିନି ପ୍ରକାର ନହେଲେ ସେ, ଖାଇପାରିବେ କି?
ହଁ।
ହୁଁ ଆଉ। ଆପଣଙ୍କର ଆଜି କଣ ରୋଷେଇ ହେଇଛି।
ଆମର ଆମର ଆଜି ଶୁକ୍ରବାର ନା ତ ଆଜି ଆମର ବିନା ପିଆଜ ରସୁଣ ବିନା ମିଷ ଆଉ ବିନା ଖଟାରେ ସବୁ।
ଓହୋ ସନ୍ତୋଷୀ ମା ଓଷା କରିଚନ୍ତି କି?
ହଁ।
ହଁ ମୁଁ କରିଥିଲି ଦିଥର କରିଥିଲି ଆଉ ତାପରେ ଏଠିକି ଆଇିଲି ଯେତେବେଳେ ଛାଡିଦେଲି ବୁଝିଲେ ନା। ଛାଡିଦେଲି ଆଉ ସିମିତି ସୁଯୋଗ ହଉନି କରିବା ପାଇଁ।
ଓ ହୋ।
ହଁ ମୁଁ ଦିଥର କରିଥିଲି। କୋଉଠି ଘରେ ବସଉଚ ନା ମନ୍ଦିରକୁ ଯାଉଚ?
ନା ନା ମୋର ମନ୍ଦିର ଅଛି ନା ସେ ମନ୍ଦିରରେ।
କୋଉଠି କହିଲ ମନ୍ଦିର ଅଛି?
ଆମ ଗାଁ ପାଖରେ।
ଅଛି ସନ୍ତୋଷୀମା ମନ୍ଦିର ହଁ।
ହଁ।
ସେଠି କେମିତି କଣ କର କୁହନି ପୂଜା। ମନ୍ଦିରକୁ ଆମେ ତ ଘରେ ବସେଇଲେ ତ ଅଲଗା ସିଏ। ଏଁ ମାନେ ଅଲଗା ସେ ତାଙ୍କର ପୂଜା ଟା ଅଲଗା। ସେଠି କିମିତି କଣ ନନା କରନ୍ତି ନା କଣ କେମିତି କରନ୍ତି?
ବ୍ରାହ୍ମଣ ନନା ଆସନ୍ତି ସେ କରନ୍
ହୁଁ।
ଓ ଆମେ ଯୋଉ ମନ୍ଦିରରେ କରୁଚୁ ସେଠି କଣ କହିଲ କଳସୁ ଉଝେଇ ହୁଏନି। ଯୋଉ କରନ୍ତି ପାଞ୍ଚ ପାଳି କି ସାତ ପାଳି।
ନା ତମେ ସାତ ପାଳି ପାଞ୍ଚ ପାଳି କରିଚ ମୁଁ ଷୋଳ ସୋମ ଷୋଳ ଶୁକ୍ରୁବାର କଥା କହୁଚି। ଆ ଆମେ ତ ଯେତେବେଳେ କରିଥିଲୁ ଷୋହଳ ଶୁକ୍ରବାର କରିଥିଲୁ।
ଓହୋ ନାଇଁ ଆମର କିନ୍ତୁ ବର୍ଷ ସାରା ଆମର ବର୍ଷକୁ ଥରେ ମାଆଙ୍କର ବଡ ପୂଜା ହୁଏ।
ହୁଁ।
କହିଲ ଆମର ବର୍ଷକୁ ଥରେ ମାଆଙ୍କର ବଡ ପୂଜା ହୁଏ। ତ ତିନି ଦିନ ଧରି ଯଜ୍ଞ ହୁଏ। ପାଳି ନୁହେଁ ଆମର ବର୍ଷ ସାରା ଉସା କରୁ।
ହୁଁ।
ମାନେ ଯେମିତି ଧିକଆ ନେଲା ଟାଇପ ର ଆଉ। ଆମର ବର୍ଷା ତର ପୂଜା କରୁ।
ଓହୋ ତାହେଲେ ଆପଣ ଷୋହଳ ଶୁକ୍ରବାର କରନ୍ତିନି।
ନାହିଁ, ଷୋଳ ଶୁକ୍ରବାର ନୁହେଁ ଆମର ବର୍ଷ ସାରା। ଆମେ ତ କଲୁଣି ଆସିକି କେତେ ସେ ସାତ ବର୍ଷ କି ଆଠ ବର୍ଷ ହବ।
ଓହୋ ବୁଝ ତମେ ଖାଅି ଆଟା ପିଆଜ ରସ ଅରୁଆ ଉପରେ ଖାଅ ଅରୁଆ ଅନ୍ନ।
ଓ ହୋ।
ଓହୋ ନା ଆମେ କରୁ ଯେତେବେଳେ ଘର ମାନଙ୍କରେ କଣ କରୁନା ଷୋହଳ ଶୁକ୍ରବାର କରୁ। ବୁଝିଲା ନା ଷୋହଳ ଶୁକ୍ରବାର ହେଇ ସାରିଲା ପରେ ଆମେ ଉଝେଇ ଦଉ। ଉଝେଇ ଦେଇକି ସେ କଳସୀ ନ ଡିଆ ନେଇକି ପୋତି ଦଉ ଗଡିଆରେ। ପୋତି ଦେଇକି ଛୁଆଙ୍କୁ ଖାଇବାକୁ ଦଉ ଦକ୍ଷିଣ ଆଗରେ ପଇସା ଦଉ ଏମିତି ଦଉ କରୁ।
ଆଚ୍ଛା।
ହୁଁ କୋଉଠି କଣ ଅଲଗା ସବୁ ଆଉ।
ହଁ ନା ଆମର ହୁଏ ଆମର ବର୍ଷକୁ ଥରେ ଯୋଉ ପୂଜା ଟା ହୁଏ ତିନି ଦିନ। ଦିନ ଧରି ପୂଜା ହୁଏ ତିନି ଦିନ ଧରି ପୂଜା ହୁଏ। ଆମର ସବୁ ପୁରୀରୁ ସବୁ ନନା ମାନେ ଆସନ୍ତି ପୂଜା ପାଇଁ
ହଁ।
ହଁ। ପୁରୀରୁ ଆସ ସାତ ଜଣ ବ୍ରାହ୍ମଣ ନନା, ସେମାନେ ଆସିକି ପୂଜା କରନ୍ତି। ଯଜ୍ଞ
ପୂଜା ପାଠ ହୋମ ଚାଲ ହଁ ହଁ।
ହଁ ହୁଏ ତିନି ଦିନ ଧରି ମାନେ ଖାଇବା ପିଇବା କହିବାକୁ ଗଲେ ଏ ଚାରି ପାଞ୍ଚ ଖଣ୍ଡ ଗାଁ ର ଲୋକ ଖାଇବା ପିଇବା ଅ ହେଇଥାଏ। କୁହ? ଆସନ୍ତି। କେତେ କୁଆଡୁ ଆସନ୍ତି ଲୋକ ଢେଙ୍କାନାଳ ତାଲଚେର ଅ ଆମର ହଉଚି ବାଲେଶ୍ଵର କେତେ କୋଡୁ ଲୋକ ମହୁରୀ
ମହୁରୀ ଏଟା କୋଉଠି କହିଲ?
ତରୁଆ ପାଖରେ ମଉରି।
ଓହୋ। ହୁଁ ନା ସେ ସନ୍ତୋଷୀ ମା ମନ୍ଦିର କ ଜିମୁ ଜିମୁ ହଉଚି ଯେ ସେଇଥିପାଇଁ ପଚାରିଲି ଆପଣଙ୍କୁ କୋଉଠି?
କୋଉଁଠି କି ଯିବେ କି?
ନାଇଁ ନାଇଁ ସେମିତି ନାଇଁ ମୁଁନ ଘରେ ତ ବସଉଚି ସବୁବେଳେ ଆଉ କୋଉଠି ଦେଖିବା ସନ୍ତୋଷୀ ମା ମନ୍ଦିର ଥିଲେ ଟିକେ ଯାଇକି ଦର୍ଶନ କଲେ କି କଣ ଆଉ ଥର କରିମି ବୋଲି ଭାବୁଚି କୋଉ ମନ୍ଦିରରେ ଯାଇ କରିଦେମି ବୋଲି ଘରେ ଛୁଆ ପିଲାଙ୍କୁ ଧରିକି ଆଉ କରି ହଉନି ନା ଏଇ ଯୋଉ ଖାଇଦଉଚନ୍ତି ଖ ଟା ମଟା ତମେ ଖାଇଲେ କଣ ଏ ଛୁଆ ଆଉୁଡା ଖାଇଦେବେ ଯଦି ଶଇଲା ସେ ଓଷା ଲାଭ କିଛି ନାଁଇ। ଆଉ ସେଇଥିପାଇଁ ଭାବୁଥିଲୁ କୋଉଠି ବସେଇମୁ ବୋଲି ଦେଖ ଖିଆ ବସେଇ ନେଇ ତ କୋଉ ଦିନ ଭଗବାନଙ୍କର ଯୋଗ ହଉଛି କିଏ ଜାଣିଲା
ହଁ।
ହୁଁ ସେଇଆ ମୁଁ ତ କହୁଛି ଆଉ କଣ
ବର୍ଷରେ ଥରେ ପୂଜା ହବ
ହଁ। ସେଇ ଝିଅ ବେଳେ ମୁଁ ଦିଇଥର ବସେଇ ଦେଇଥିଲି, ଦି ତିନି ଜଣ ହେଇକି ଆମେ ବସଉ
ଓଁ ହୋ।
ଆଉ ସବୁ ଦେହ ଭଲ ଅଛି ନା ସମସ୍ତଙ୍କର?
ହଁ ଦେହ ପା ଭଲ ଅଛି।
କିଏ କିଏ ଅଛନ୍ତି ଘରେ ସମସ୍ତେ?
ଘରେ ଆମେ ଦି ଭଉଣୀ ବାପା ମା ଆଉ।
ଓ ହୋ। କଣ କରୁଛନ୍ତି ଆପଣ ଏଇନା?
ଷ୍ଟଡି ସାରିକି ଘରେ ଅଛି ଆଉ।
ହଉ ହୋ ଏମିତି ଘରେ ବସିଛ ନା କୋଚିଂ ଫୋଚିଂ ନଉଛ? ନା କୋଉ ଲାଇନରେ ପୁଣି ଯିବା ପାଇଁ ଇଚ୍ଛା କରୁଛ?
ହଁ କୋଚିଂ ଚାଲିଛି ପି ଜି ପି ଜି କରୁଛି।
ଓ ହୋ ହଁ। ଆଉ। ଆଜି କଣ ରୋଷେଇ ହେଇଥିଲା ତମର? ଆମର
ଆ
ଆମର, ଆମର ବା ଏକୁଟିଆ।
ଓ ହୋ।
ହୁଁ।
ଆଜି ଆମର ଅରୁଆ ଅନ୍ନ ହେଇଥିଲା, ଡାଲମା
ସମସ୍ତେ ଖାଆନ୍ତି।
ହଁ।
ହଁ।
ଅରୁଆ ଅନ୍ନ, ଡାଲମା ତା ସହିତ ହେଇଥିଲା ପୋଟଳ ଆଳୁ ଭଜା। ଝୁଡଙ୍ଗ ଭଜା, ଆଉ ଆଉ ଚକଟା ହେଇଥିଲା।
ହୁଁ। ଦେଖିଆ, ଭାଗ୍ୟରେ ଥିବ ଯଦି କେବେ ଯି ଯିମୁ। ତେବେ ଦେଖିବା କଣ ହଉଛି।
ହଁ ଆସୁନ ବୁଲି
ହୁଁ। ଆଉ।
ଆଉ।
ଏଇ ସବୁ କଥା ଆଉ।
ଆସୁଛି। କଣ ସବୁ ପ୍ଲାନ କରୁଛନ୍ତି?
ରଜ ତ ଗଲା। ଏଇ ଛୁଆ ଯାହା କରିକି ଛାଡ଼ିଲେ, ଜାଣିଥିବେ। ଛୁଆଙ୍କର ତ ରଜ, ମା ମାନଙ୍କର କଣ ରଜ କି?
ହଁ।
ଆଉ ରଥଯାତ୍ରା ଆସୁଛି, ସେମିତି ଛୁଆ ବାହାରିବେ ଯିବେ। ଆଉ ମା ମାନେ କୋଉଠିକି ଯିବେ କି ଆଉ? ମା ବା ପା ମାନଙ୍କ ସହିତ ଜେଜେ ମାନଙ୍କ ସହିତ ସେମାନେ ଚାଲିଲେ ବୁଲି ଆଇଲେ। ତାପରେ ଆମର ଏଠି ପାଖରେ ହୁଏନି। ହୁଁ ଆମର ତ ଏଠି ପାଖରେ ହୁଏନି। ଆଉ ହାଇ ବସନ୍ତ ପୁରାରେ ହୁଏ ସେଇଠି ଏଇ ନଈ ପାରେ ହେଇକି ପଳୁଅନ୍ତି ଛୁଆ ମାନେ ଚାଲିକି କିଏ କେମି ନନେ ଏ ବାପା ତାଙ୍କର ନେଇଯାଆନ୍ତି। ତା ବାପା ରୁହନ୍ତିନି ଘରେ। ସେ ବାହାରେ ରୁହନ୍ତି ଭୁବନେଶ୍ଵରରେ ଏମିତି ଆଉ। ସେ କାନ୍ଦିବେ ବୋଲି ଛୁଆ ତାଙ୍କୁ ନେଇକି ଯାଆନ୍ତି ଆଉ।
ଆଛା ଆଉ ସବୁ ଭଲ।
ହଁ ଭଲ ଆଜି ସ୍କୁଲ ତ ଛୁଟି ଛୁଆଙ୍କର। ଆଉ ଚଗଲା ହେଇକି ଏଇନା ଏଇନା ଶୋଇଲା। ହଁ ବା। ଛୁଟି ଯେ ଛୁଆ ଏଇନା ଚଗଲା ହେଇକି ଶୋଇଲା। ଶୋଇଲା ଆମ ଝିଅ ଟା ଆମ ଝିଅ ଟା ଦ୍ଵିତୀୟ ପଡୁଛି। ହୁଁ।
ଆଉ ସବୁ ଭଲ।
ହଁ ଭଲ ଆଉ। ଭଲ କଣ ଏଇତ ସଖାଳୁ ଉଠୁ ଛୁଆଙ୍କୁ ସ୍କୁଲ ଛାଡ ସ୍କୁଲ ପାଇଁ ତାଙ୍କ ପାଇଁ ପ୍ରିପାରେସନ ତାଙ୍କ ପାଇଁ ଜଲଦି ଜଳେଇ ଟିପିନ କର। ଖାଇବା ତିଆରି କର ତାଙ୍କେ ନେଇକି ଯିବେ ଏଇଭଳିଆ କାମ ଆଉ।
ଆଚ୍ଛା।
ହୁଁ ଏଇ ପାଠ ପଢ଼ିତେ ଟିଉସନ୍ ସାର ଜଣେ ତ ହଉନାହାନ୍ତି। କଣ କରିବୁ? ନିଜେ ଘରେ ପାଠ ପଢଉଚୁ ଆଉ।
ହଁ।
ହୁଁ।
ଆଉ
ଏମିତି ହେଇକି ଆ ତମେ ଶୋଇକି ଉଠିଲଣି?
ହଁ ହଁ।
ଶୋଇକି ଉଠିସାରିଲଣି ଆମ-ଆମ ଟିକେ ଜଲଦି ଖାଇଦିଅନ୍ତି ସଖାଳେ ଜଳଖିଆ ଖାଇକି ଏଗାରଟା ସାଢେ ଏଗାରଟା ବାରଟା ଭିତରେ ଆମର ଖାଇ ଦିଅନ୍ତି। ଖାଇ ଦେଇକି ଯିଏ ଯାହା ଛୁଆ ଖାଇବେ ତାପରେ ସେଇଠି ସମସ୍ତେ ଆମେ ବଡ ଲୋକ ଖାଇମୁ। ଖାଇସାରିଲା ପରେ ଶୋଇବି ଆଉ। ଠନେ ଏଇ ତିନିଟା ଚାରିଟା ବେଳେ ଫୁଣି ଥରେ ଖାଇବି ଆମ୍ ବାପାଙ୍କର ଗ୍ୟାସ୍ ନା ହଁ ତାଙ୍କର ଗ୍ୟାସ୍ ଯୋଗୁ। ସେ ଠିକ ଟାଇମ୍ ଟେବୁଲରେ ହିଁ ଖାଇବେ। ପଛେ ତମର କାମ ପଡିଥାଉ ତ କିନ୍ତୁ
କଣ କଇଲେ?
ସେ ସେଇୟା ହେବେ ଆଉ।
ହଁ ବା କଣ କରିବା। ଆଉ କାମ ପଛେ ପଡିଥାଉ। ଆଉ ସିଏ ଇଏ କରିବେ। ତାଙ୍କୁ ନଦେଲେ ନା ତାଙ୍କର ଯୋଉ ନାହିଁ ନା ସିଏ ଟ୍ରିଟମେଣ୍ଟ ସିଏ ଚିକି ତ୍ସା ହେଉଚନ୍ତି ଏଠି ଏମସେରେ। ହେଲାଣି ସାତ ଆଠ ବର୍ଷ ହେଲାଣି ତାଙ୍କର ଗୋଟେ ଯୋଉ ପିହା ବୋଲି ଗୋଟେ ଅଛି ଆମର ସେଇଟା ତାଙ୍କର ବଢି ଯାଉଚି। ହଁ ସେଟା ବଢି ଯାଉଚି। ସେ ନେଲେଣି କେତୋଟା କେମୋ ଯେ କମୁନେହିଁ ସିଏ ଏଇଥର ଅପ୍ରେସନ ହେବେ ତାଙ୍କ ଟାଇମ୍ ରେ ତାଙ୍କୁ ଯଦି ଆମେ ଖାଇତେ ନ ଦମୁଁ ତାଙ୍କର ବଢେ ଦେହ ଖରାପ ହବନି? ସେଥିପାଇଁ ଆମର ଦଶଟା ସୁଦ୍ଧା ଆମର ରୋଷେଇ ଯେମିତି ସରିଯିବ। ସେ କିଛି ଖାଆନ୍ତିନି। ହ୍ୟାଲୋ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।